ହ୍ୟାଲୋ ଆଜ୍ଞା କୁହନ୍ତୁ?
ମୁଁ ଦଖି
ହ୍ୟାଲୋ।
ମାରେ ଶୁଭୁଛି। ବୋଲି କଣ୍ କରୁଚନ୍ତି ଆପଣ?
କଣଆଉ କରିବା ମୁଁ ଏଇଠି ବସିଚି ଆଉ।
ବିସେଇଲେଣି ଆପଣ?
ଆଜ୍ଞା ସରିଲାଣି ଆପଣଙ୍କର?
ମୋର୍ ବି ଏବେ ଖାଇକି ଆସିଲି ଭୋଜନ କରିକି ଆସିଲି ଆସିକି ବସିଛି ବାହାରେ
ହୁଁ କଣ ଆଜି ଥିଲା?
ହୁଁ।
ଆଜି କଣ ଖାଦ୍ୟରେ ଥିଲା ରାତ୍ରି ଭୋ ଜନରେ?
ଭୋଜନ ଥିଲା ମୋର ଜଣଙ୍କର ମାନେ ମୋ ଦିଦିଙ୍କର ସାଙ୍ଗଙ୍କ ତାଙ୍କର ର ଝିଅଙ୍କର ଜନ୍ମଦିନ ଥିଲା ତ ସେଠୁ ସବୁ ଯାଇକି ସେଠୁ ଖାଇକି ପଳେଇ ଆସିଲି ଆଉ।
କଣ କଣ ସବୁ ହେଇଥିଲା ସେଠି?
ହେଇ ଥିଲା ପୁରୀ ଟିକେ କରିଥିଲେ ଆଉ ଖିରି। ଅନେକ ଏଗୁଡା ସବୁ କରିୁଥିଲେ ଆଉ ସେଠୁ ଯାଇକିରି ଭୋଜନ ପକେଇକି। ଆସିକି ବାହାରେ ମୁଁ ଅଛି ଆଉ। ଏ ହାଁ ବାହାରେ ହିଁ ଅଛି ରୁମ୍ ଘରକୁ ବି ଯାଇନି। କଣ କହିଲେ?
ଥଣ୍ଡା ପବନ ଖାଉଚନ୍ତି ବାହାରେ?
ହଁ ଘରକୁ ଗଲେ ପା ଘରେ ରହି ହଉନି ଯେମିତି ଗରମ ଲାଗୁଚି।
ହଁ କୁହନ୍ତୁନି ହଉଚି ସେମିତି ଗରମ କଣ କରିଆ।
ଉଁ।
ରହିବାକୁ ତ ପଡ଼ିବ।
ଆ ଆପଣଙ୍କର କଣ ରୋଷେଇ ହେଇଥିଲା ଘରେ?
ରୋଷେଇ ରୁଟି ସନ୍ତୁଳା ହେଇଥିଲା।
ଉଁ ହୁଁ।
ଆଜ୍ଞା?
ଯେ ଆପଣ ଦେଶୀ ଖାଦ୍ୟ ଖାଉଚନ୍ତି?
ହେ ହେ ହେ ଆମେ ଦେଶୀ ଲୋକ ଆଉ କଣ ଖାଇବା।
ଏ ଲୋକ ଖାଇବା କମିଲେ ତ କର୍ମ କମିଯିବ ନା ଓଡିଆ ଲୋକ ମାନଙ୍କର।
ହଁ ସେଟା ତ ଠିକ୍। ଏଇଟା ବି କିଛି ଇଏ ଖାଦ୍ୟ ନୁହଁ ସନ୍ତୁଳା ଟା କଣ ଖରାପ୍?
ଏ କହିଲି ପରା ବହୁତ ଭଲ ଖାଦ୍ୟ ହେଇଛି ତା ଦେହରେ ନା ଆମର
ବେଶୀ ତେଲ ନା ମସଲା ମସଲି କିଛି ପଡିବାର ଅଛି। ଖାଲି ସିଝା ଝୁଙ୍କ। ଜିରାଗୁଣ୍ଡ ଟିକେ ପଡିବ ହଁ।
ଦେହ ପ୍ରତି ବହୁତ ସୁସ୍ଥକାରକ ଖାଦ୍ୟ ସେ ଜଣାଏ।
ହଁ। ଏବେ ତ ସ ବହୁତ ଡକ୍ଟରମାନେ ବି କହୁଚନ୍ତି ସନ୍ତୁଳା ଏଗୁଡା ସବୁ ମାନେ ସିଝା ଉଁ ଯେତିିକ ଖାଆନ୍ତୁ। ମଇଦା ହେଲା ଚିନି ହେଲା ତାକୁ ଯେତେ ଆପଣ ବାରଣ କରିପାରିବେ ସେ ଜିନିଷ ହଉ ଯେତେ ଦୂରରେ ରହିବେ ଏଇ ଆଜିକାଲି ପିଲାମାନେ ସବୁ ଯୋଉ ଓ-ମ-ମ୍ ଚାଉମିନ୍ ହେଲେ, ଏଗୁଡା ସୁଯଉ ଖାଉଛନି ଯାଇକି ବାହାରେ, ଏ ଫାଷ୍ଟ ଫୁଡ ତ ଜାଣିଥିବେ?
ର ସବୁ ବିଦେଶୀ ଖାଦ୍ୟ ଖାଉଛନ୍ତି ପିଲାମାନେ, ଏଉଡା ଆମର
ହଁ, ସେଇଗୁଡ଼ାକରୁ ସେମାନେ ଖାନ ଆଇଁଲି ପିଜା, ବର୍ଗର, ପେଟିସ୍ ଆଉ କଣ କରିଆ? ସେ କଣ ଜାଣିପାରୁଛନ୍ତି? ଏବେ ସେଗୁଡା ଖାଇବେ, ତାଙ୍କ ଆଗାମୀ ଭବିଷ୍ୟତ ପାଇଁ କେତେ କେ କେତ୍ ଏତେ ପ୍ରକାର ସେଇ କିଛି ଖାଦ୍ୟ ପାଇଁ, ସବୁଗୁଡା ତାଙ୍କୁ ମାନେ ନିର୍ଭାରଣ ହେଇଯିବ। ପୁରା ନୀତି ନିୟମ ଅନୁସାରେ ଖାଇବେ। ଗୋଟେ ରୁଇଏ ହେଇଯିବ ରୁଟିନ୍ ଟାଇପ୍ ର। ଆଉ ଯଉ ପ୍ରକାର ଦେହ ଖରାପ ହଉଛି, ଯଉ ସାର ମସଲାର ଖାଇବା ପ୍ରଭାବ ଦ୍ବାରା।
ଉହୁଁ।
ହେଲେ ବି କୋଉଠି ସୁଧୁରୁଚନ୍ତି।
ଏତ ବାହାର ଖାଦ୍ୟ ଖାଇକିରି, ବିଦେଶୀ ଖାଦ୍ୟ ଖାଇକିରି ଲୋକମାନଙ୍କର ଦେଖୁନାହାଁନ୍ତି, ଏବେ ଜୀବନ ଯାପନ
ହଁ, ସେଇଟା ସିନା ପାଟିକି ସ୍ଵାଦ। ଦେହ ପାଇଁ ସିନା ଦେହ ପାଇଁ କେତେ କ୍ଷତିକାରକ।
ଏତେ ସଚେତନତା ବାର୍ତ୍ତା ଆସୁଛି, ତଥାପି କିଛି ନା!
ଜୀବନ ଯେ ଆୟୁଷ କେତେ ବର୍ଷ ଥିଲା ନା, ଶହେ ବର୍ଷ ଥିଲା? ଶହେ କୋଡିଏ ବର୍ଷ ଥିଲା। ଏବେ ଆୟୁଷ ଘଟି ଘଟି ଘଟି ଘଟି ବର୍ତମାନ, ଷାଠିଏ ବର୍ଷକୁ ପଳେଇ ଆସିଲାଣି।
ଷାଠିଏ ରୁ ଫୁଣି ଚାଳିଶ ବର୍ଷରେ ବହୁତ, ମାନେ ଯୋଉ ଆମର ହୃଦ୍ଘାତ ହେଲା କହୁଛନ୍ତି, ଯୋଉଟା। ସେଇଟା। ଷ୍ଟ୍ରୋକ୍ ହେଲା କି, ଯଉ ହାର୍ଟ ଷ୍ଟ୍ରୋକ୍, କି ବ୍ରେନ୍ ଷ୍ଟ୍ରୋକ୍ ଏ ତ ବହୁତ ବହୁତ ମାନେ କମ ଇଏ ବୟସ ର ସବୁ ହେଇଯାଉଛି। ଆମ ପାଖାପାଖି ତ ବହୁତ ମୁଁ ଦେଖିଲିଣି, ଏମିତିଯେ, କିଛି ନାହିଁ ଛାତିରେ ଖାଲି କହୁଛନ୍ତି ଛାତିରେ ଯନ୍ତ୍ରଣା ହଉଛି, ସର୍ଲା ପଡ଼ିଯାଉଛନ୍ତି ମେଡି ଏୟା ନେଲା ଅଳକୁୁ ସେଠି ଡକ୍ଟର ତାଙ୍କୁ ମୃତ ବୋଲି ଘୋଷଣା କରିଦଉଲେ।
ହୁଁ
ଏତେ ପରେ ହେଇକି, ଯଦି ଆମେ ଆଉ ନ ସୁଧୁରିବା, ଆଉ କଣ କରିପାରିବା?
ହୁଁ ସେଗୁଡା-ଆ ସମସ୍ତେ ବୁଝିପାରୁଛନ୍ତି କି?
ହଁ, ପରା ସେଇ କଥା କହୁଛି। ତତେ ଆଖି ଆଗରୁ ଦେଖୁଛନ୍ତି, ଭୋଗୁଛନ୍ତି ଆଉ କେମିତି ପ୍ରକାର ଆଉ, ଇଏ ହବ? ଏତେ ପରେ ଯଦି ନିଜେ ନିଜକୁ ନ ସୁଧାରିବେ! ଆଉ କିଏ ପିଠିରେ ପଡ଼ିବ?
ହୁଁ ହୁଁ କେତେ କଳି ଯୁଗ ଚାଲିଛି, ଆପଣ ଜାଣିଛନ୍ତି?
ଜାଣିବାକୁ ପଡିବ, ଆଉ କଣ କରିଆ? ଆଉ ସୁସ୍ଥ ମଣିଷ ଗୋଟେ ମାନେ ସୁସ୍ଥ ଜୀବନ ଯାପନ କରିବାକୁ ଗଲେ, ଗୋଟେ ସୁସ୍ଥ ଆମର ଗୋଟେ ଇଏ ଖାଇବା ବି ଦରକାର ଅଛି।
ଭଲ ଖାଇଲେ ଭଲ। ଚାଲିବେ। ଏମିତି ଯୋଉ ଅଛି ଆମର ଶାସ୍ତ୍ରରେ, ଲେଖା ଅଛି।
ହଁ।
ହୁଁ। ହୁଁ।
ଆଉ ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାରେ ନୂଆ ପୋଷାକ ହେଇଛି, ନା ଆପଣ ବଡ ନା ଆ ସାନ।
ମାନେ, କିଛି ନାହିଁ, ଏମିତି
ବାହାର, ଗତ ଦେବସ୍ନାନ ପୂର୍ଣ୍ଣିମାରେ ଆଉ କଣ ଯିବାର ଥିଲା ବୁଲିବା ପାଇଁ କୋଉଠି କିନ୍ତୁ ଯାଇ ହେଲାନି। ଇ ଇଆ ଆଗକୁ କଣ ହଉଚି।
ଆଉ ରଥଯାତ୍ରାକୁ ଯିବେ, କିଛି ପ୍ରୋଗ୍ରାମ୍ ଅଛି ପୁରୀ ପାଇଁ।
ନାଇଁ ସେମିତି କିନ୍ତୁ ଯିବା କହିକି ଭାବୁଛି ଆଉ, ସାଙ୍ଗ ମାନଙ୍କ ସହିତ।
ନିହାତି ଯାଆନ୍ତୁ, ହେଁ ହେଁ, ସେ ଭାଗ୍ୟ ତ ଆମର ଆସିନି।
ଉଁ ହୁଁ।
ଆପଣମାନେ ଯାଆନ୍ତୁ, ଦର୍ଶନ କରିକି ଆସିବେ।
ଜଗା ପାଖକୁ ଗଲେ, ଟଙ୍କା ଦରକାର ହୁଏନି, ଆପଣ ତ ଜାଣିଚନ୍ତି।
ଏଁ ହେଁ ହେଁ ହେ।
ମନ ବଡ ଆଉ
ହଁ।
ଆଜ୍ଞା।
ହୁଁ ହୁଁ।
ହେଇଚି।
ଆଜ୍ଞା।
ଆପଣଙ୍କ ସେଠି ଆଜି ବର୍ଷା ହେଇଚି?
ନାଇଁ ବର୍ଷା ଜୋରରେ ଯଦିଓ ହେଇନି କିନ୍ତୁ ସେମିତି ପ କେଇଚି, ଟିପ୍ ଟିପ ଟିପ୍ ଟିପି ଗୋଟେ ବେଳଠୁ। ଲଗାତାର ସେମିତି ସନ୍ଧ୍ୟା ଛଅଟା ଯାଙ୍କେ। ସେମତି ଟିପ୍ ଟିପ୍ ଟିପ ପକେଇଚି, ଯାହା ଦ୍ୱାରା କି ଆମକୁ ଏତେ ମାନେ ଗରମ ଲାଗୁନି। ଥଣ୍ଡା ଲାଗୁଚି।
ଆମର ଏଠି ଆଜି କିଛି ମିଳିନି, ମାନେ ସକାଳେ ବହୁତ ଯ, ବହୁତ ଅଧିକ ଖରା ହେଲା, ତାପରେ ଚାରିଟାରେ ଟିକେ ଧୀରେ ଧୀରେ ଧୀରେ ଧୀରେ ଆସ୍ତେ ଆସ୍ତେ ପକେଇଲା ମେଘ, ତାପରେ ଆ ସେଥିପାଇଁ ତ, ବହୁତ ଗରମ ଲାଗୁଚି ଆଜି।
ଆଛା ଆଛା।
ହୁ ହୁଁ। ବାହାରେ ବି ଅଛି, ତାଙ୍କେ ବି ତ ଏମିତିରେ ତାଙ୍କକି ତ ଘରୁକୁ ଯାଉନାହାନ୍ତି, ବାହାରେ ହିଁ ରହୁଚନ୍ତି। କିଏ ତାର ନିତ୍ୟ କର୍ମରେ ଯାଉଛନ୍ତି ନା, କିଏ ରାତ୍ର, କର୍ମରେ ଯାଉଛନ୍ତି କିଏ? ସବୁ ନେଇ ଯାଉଚନ୍ତି।
ହଁ ପରା।
ହଁ, ଘରେ ସେମାନଙ୍କ ପାଇଁ ରୋଷେଇ କରିକି ରଖିଲେ ସେମାନେ ଖାଆନ୍ତି, ମୁଁ ଘରେ ଘରେ ବିି ରହିଛି ଆଉ, କୁଆଡ଼େ ତ ଯାଉନି ବାହାରକୁ ଖାଲି
ହୁଁ-ଉଁ-ଉଁ-ଉଁ।
ହଁ
ଆଉ ଦେହ ଭଲ ଅଛି ନା?
ହ୍ୟାଲୋ।
ଦେହ ଭଲ ଅଛି?
ହୁଁ ହୁଁ, ଆପଣଙ୍କର?
ହଁ ଭଲ ଅଛି। ଆଉ ଘରେ ସମସ୍ତେ?
ଠିକ୍ ଅଛନ୍ତି। ମୁ ଫୋନ୍ କରି କଥା ହଉଥିଲି ବହୁତ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ?
ହଁ ସମସ୍ତେ ଭଲ ଅଛନ୍ତି।
ଏବେ ଯାଇଛନ୍ତି ଦୋକାନକୁ କିଣିବା ପାଇଁ ଜଗନ୍ନାଥଙ୍କୁ ଦେଖା କରିବା ପାଇଁ ଆପଣ ସେଠି ପାଖାପାଖି ଜଗନ୍ନାଥଙ୍କର ମନ୍ଦିର
ଅଛି ନା ଅଛି-ଅଛି ଆମ ଏଠି ଅଛି ବହୁତ ବଡ ମନ୍ଦିର ଅଛି।
ତେଣୁ ଆପଣ ନିଶ୍ଚିତ ଯାଇଥିବେ ସେଠି ଜଗାକୁ ଦର୍ଶନ କରିବା ପାଇଁ।
ନାଇଁ ଆଜି ତ ସମ୍ଭବ ହେଇପାରିନି।
ଆଚ୍ଛା।
ହଁ ସେ ସୁବିଧା ନଥିଲା ଯିବା ପାଇଁ। ଯିବା ଆଉ ଉଁହୁଁହୁଁ ରଥଯାତ୍ରା ଦିନ ଯିବା ସୁନିଶ୍ଚିନ୍ତ।
ଈଶ୍ୱର ଆଜି ଯୋଗାଡ଼ କରିଲେ ଆପଣଙ୍କୁ ଭାଗ୍ୟରେ ନାହିଁ। ସେଥିପାଇଁ ଆପଣ ଯାଇ
ହେ ନାଇଁ ଲାଗିନି ରଥଯାତ୍ରାରେ ଲାଗିବ। ଅଛି ମନରେ ଭରସା ବିଶ୍ୱାସ ଅଛି।
ମନ ଭି ମନ ଭିତରେ ଏମିତି ପୁରା ଅ କଣ କହୁଛନ୍ତି ଯେ ଆମେ କି ହଁ କହିକି ପୁରା ବିଶ୍ଵାସ ଆଉ ଭରସା ଉପରେ କହୁଛନ୍ତି କି? ମୁଁ ଜଗନ୍ନାଥଙ୍କୁ ଦେଖା କରିବାକୁ ଯିବି ରଥଯାତ୍ରାରେ।
ହଁ ହଁ ନିହାତି ଯିବି ଯିବି ତ ସୁନିିଶ୍ଚିନ୍ତ। ସେଥିରେ ଆଉ କିଛି ନାହିଁ।
ଡାକିବେ ଜଗା ରଥଯାତ୍ରରେ ରଥ ଦେଇ ଟାଣିବା ପାଇଁ।
ହେହେହେ ନିହାତି। ସେ ଦଉଡ଼ି ତ ଛୁଇଁ ଦେଲେ କେତେ ଯେ ଇଏର ଜନ୍ମର ପାପ ଇଏ ହବ। ସେଟା ତ ଖାଲି ତାଙ୍କୁ ଜଣା।
ଉଁ ଆପଣଙ୍କ ସହିତ କଥା ହେ ହେଇବା ପାଇଁ ବହୁତ ବହୁତ ଧନ୍ୟବାଦ, ଭଲ ଲାଗିଲା।
ହଁ ମତେ ବି, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଶୁଭ ରାତ୍ରି।
ଶୁଭ ରାତ୍ରି।
ଆଜ୍ଞା।